ହାଲୋ।
ହାଲୋ।
ଆଜ୍ଞା।
ହାଲୋ।
ହାଲୋ ଶୁଭୁଚିତ। ଆଜ୍ଞା।
ହାଲୋ।
ହାଲୋ ଆସୁଚି ଭଏସ୍। ଆଜ୍ଞା ଆଜ୍ଞା।
ଆପଣଙ୍କ ଭଏସ ମତେ କ୍ଲିୟର ଆସୁନି। ହାଲୋ।
ହାଲୋ।
ହେ ଆପଣଙ୍କ ଭୟସ ମତେ ଟେକେ ଧୀରେ ଆସୁଛି ମାନେ ସୁବୁ ଯାଉନି ଆପଣଙ୍କ ଭଏସ ମତେ।
ଏବେ ଶୁଭୁଛି?
ହୁଁ ଏବେ ଟିକେ ଶୁଭିଲା।
ଆଚ୍ଛା। ଏଇଠି ବସିଥିଲି ଏବେ ଆପଣ?
ହଁ ଏଇଠି ଟିକେ ବର୍ଷା ହଉଥିଲା ସେଇ ବର୍ଷାରେ ଟିକେ ବୁଲୁଛି ଆଉ
ଆଚ୍ଛା ଏପଟେ ବି ବର୍ଷା ହଉଛି।
ଖାଇଛନ୍ତି?
ହଁ ମାନେ ମୋର ଏବେ କଲେଜରୁ ଆସିଲି ତ ଆସିକି ବସିଥିଲି।
କଣ ପାଠ ପଢ଼ୁଛନ୍ତି ପ୍ଲସ୍ ଥ୍ରୀ।
ହଁ ଗ୍ରାଜୁ
ପ୍ଲସ ଥ୍ରୀ କରୁଛନ୍ତି।
ଆଜ୍ଞା।
କୋଉ ଇଅର୍?
ଫୋର୍ଥ ଇଅର।
ଓ ଥ୍ରୀ ଇୟର୍ସ ଥିଲା ଥ୍ରୀ ଇୟର୍ସ ଥିଲା ନା ପ୍ଲସ୍ ଥ୍ରୀ ଟା।
ହଁ ଏବେ ସେଇଟା ଫୋର୍ଥ ଇୟର ହେଇଯାଇଛି ଗ୍ରାଜୁଏସନଟା ବି ଫୋର୍ଥ ଇୟର ହେଇଯାଇଛି। ମାନେ ଚାରି ବର୍ଷ।
ଆଉ ୟାପରେ କଣ ପି ଏଚ୍ ଡି କରିବେ?
ହଁ ଏବେ ବି ଏସ୍ ସି କମ୍ପ୍ଲିଟ୍ ଏବେ ବି ଏସ୍ ମୋ କୋର୍ସଟା ଯେଉଁଟା ବି ଏସ୍ ସି ପ୍ଲସ୍ ଏମ୍ ଏସି ଅଛି।
ତ ଏଟା ଇଣ୍ଟିଗ୍ରେଟେଡ୍ କୋର୍ସଟା ଯେହେତୁ ତାର ଫୋର୍ଥ ଇଅର ମୋର।
ଆପଣ କଣ କରନ୍ତି?
ମୁଁ ଡିପ୍ଲୋମା କରୁଛି।
ଆଚ୍ଛା। ମାନେ କୋଉ କଲେଜ୍?
ଉଁ ଇ ସିନିୟର ଜି।
ଆଛା ଯୋଉ ପାହାଡ଼ ପାଖରେ।
ହୁଁ ଆପଣଙ୍କର?
ବି ଜେ ପି।
ଉଁ?
ଆପଣ ଖାଇସାରି ଲେଣି?
କଣ?
ଖାଇସାରିଲେଣି?
ହଁ ଏବେ ଜଷ୍ଟ୍ ବିସ୍କୁଟ୍ ଖାଇଥିଲି।
ଆଚ୍ଛା ଏତେ ଦିନ ପରେ ଟିକେ ଯାଇକି ବର୍ଷା ହେଲା ବୋହୁତ ଖରା
ହୁଁ ଆପଣଙ୍କ ଆଡ଼େ ବର୍ଷୁ ବର୍ଷା କେତେ ଦିନ ପରେ ହେଲା ଆମରେ ସବୁଦିନ ଦି ପହରେ ବୋହୁତ ଖରା ହୋଉଚି ଆଉ ଉପର ବଳି ସବୁଦିନ ବୋହୁତ ବର୍ଷା ହୋଉଚି। ଏବେ ବି ବର୍ଷା ଛାଡ଼ିଯିବା କଥା ତ ଆଜି କେମିତି ଲାଗି ରହିଛି ବର୍ଷା ଏତେବେଳେ ଯାଏଁ।
ଆମର ବର୍ଷା ହଉଥିଲା ଚାରିଟା ବେଳକୁ ବର୍ଷା ହଉଥିଲା ଏବେ ଦି ତିନି ଦିନ ହବ ବର୍ଷା ହଉନଥିଲା। କାଲି ଉଠେଇଥିଲା ହେଇନଥିଲା କିନ୍ତୁ ଆଜି ବୋହୁତ ଟାଇମ ହେଲାଣି ହୋଉଛି ବର୍ଷା।
ହୁଁ।
ହଁ ଆଉ ଆଗକୁ ମାନେ ପଢ଼ିବାର ପ୍ଲାନ୍ କଣ?
ମୁଁ ୟା ପରେ ଭାବୁଚି ବିଟେକ୍ କରିବି ଡିଗ୍ରୀ କରିବି।
ଆଚ୍ଛା ବିଟେକ୍?
ହୁଁ ବିଟେକ୍ କରିବି ବୋଲି ଭାବୁଚି ନହେଲେ ପୁଣି ଯୋଉ ପ୍ଲସ୍ ଟୁ କରିବି ବୋଲି ବି ଭାବୁଛି। ପ୍ଲସ୍ ଟୁ କଲେ ସେଇ ଆର୍ମି ନେଭିଏ ପାଇଁ ଆପ୍ଲାଏ କରିବି।
ଏବେ ପଢ଼ୁଚ଼ ମାନେ ଉଁ ମ ଆର୍ମି ବଗେରା ତ ଦବା ପାଇଁକି ପ୍ଲସ୍ ଥ୍ରୀ ସାର୍ଟିଫିକେଟ୍ ଟା ଦରକାର।
ପ୍ଲସ୍ ଟୁ ପ୍ଲସ୍ ଟୁ ସାର୍ଟିଫିକେଟ୍ ଦରକାର ପ୍ଲସ୍ ଟୁ ସାର୍ଟିଫିକେଟ୍।
ପ୍ଲସ୍ ଥ୍ରୀ ବି ତ ଦରକାର ଗ୍ରାଜୁଏସନ୍ ସର୍ଟିଫିକେଟ।
ଆରେ ସେଇଟାପା। ମୁଁ ସିଆଡ଼େ ଯଦି ସେଇ ପ୍ଲସ ଟୁ ବି ପ୍ଲସ ଥ୍ରୀ ବି କରିଦେଲି ନା ତ ତାପରେ ଡିପ୍ଲୋମା ଡିଗ୍ରୀ ବି କରିବା ନାଗି କି ବୋହୁତ ହି ଇୟର ମୋର ଖରାପ ହେଇଯିବ ଯଦି ମୋର ଆର୍ମିରେ ସିଲେକ୍ସନ୍ କି କୋଉ ଜାଗାରେ ହେଇପାରିଲାଣି କିଛି ତ ପୁଣି ମୋର ସେଇଯା ପ୍ଲସ୍ ଟୁ ପ୍ଲସ୍ ଥ୍ରି କରିବାରୁ ଟିକେ ଖରାପ ହେଇଯିବ ତ ପୁଣି ଡିପ୍ଲୋମା କରିବା ନାଗି ପଡି଼ବ। ସେଥିପାଇଁ ମୁଁ ଆଉ ଫାଷ୍ଟ୍ ଷ୍ଟାର୍ଟିଂ ଡିପ୍ଲ ଡିପ୍ଳୋମା କରିଦେଲି। ତାପରେ ଭାବୁଛି ଡିଗ୍ରୀ କରିବି ନହେଲେ ପ୍ଲସ ଟୁ କରିବି ନା ପ୍ଲସ ଥ୍ରୀ।
କିନ୍ତୁ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ କଲେ ଡାଇରେକ୍ଟ ଚାରି ବର୍ଷ। କାହିଁକିନା ପ୍ଲସ୍ ଥ୍ରୀ ଟା ଆର ବର୍ଷଠୁ ତିନ୍ ଚାରି ବର୍ଷ ହେଇଯାଇଛି ଆଉ ତିନି ବର୍ଷ ନାହିଁ।
ସେଇଟା ବା ଜାଣିଚି।
ହୁଁ ତ ମାଷ୍ଟର୍ସ ଟା ଗୋଟେ ବର୍ଷ।
ଆ ଆପଣଙ୍କ ତାହେଲେ ୟା ପରେ କଣ ପ୍ଲାନ ଅଛି ମାନେ କିଛି ଆଗକୁ କଣ ଯବ୍ ଫବ୍ କରିବା ପାଇଁ?
ହଁ ଏବେ ତ ମୋର ଫୋର୍ଥ ଇୟର ହେଇ ସାରିଲାଣି ଆଉ ଗୋଟେ ବର୍ଷ। ମାଷ୍ଟର୍ସଟା ପରେ ସରିଲା ପରେ ଆଇଦର ମୁଁ ପି ଏଚ୍ ଡି କରିବି ନହେଲେ
ଭାବୁଚି ମାନେ ଆମର କ୍ୟାମ୍ପ କ୍ୟାମ୍ପସ ସିଲେକ୍ ସନ୍ସ‌ ଆସୁଚି। ମୋର ଯୋଉ କୋର୍ସଟା ସେଇଟା ଇଞ୍ଜିନିୟରିଂ କୋର୍ସ ସହିତ ସମାନ ମାନେ ଏଇଲେକ୍ଟ୍ରନିକ୍ସ ଷ୍ଟେଲିିକମ୍ୟୁନିକସନ୍ ତ ତାର କ୍ୟାମ୍ପସ ସିଲେକ୍ସନ ବି ଆସୁଛି ଆଇଦର କ୍ୟାମ୍ପସ ସିଲେକ୍ସନ ଯଦି ହେଲା ହେଲା ନହେଲେ କମ୍ପିଟେଟିଭ୍ ପାଇଁ କି ବି ଟ୍ରାଏ କରୁଛି ମାନେ ବ୍ୟାଙ୍କିଙ୍ଗ୍ ଏସବୁ ବି ଟ୍ରାଏ କରିବି ସାଇଡ୍ ରେ। ରେଲ୍ ୱେ ବାଗେରା ତ ପାରା ଗମେଣ୍ଟ ଜବ୍ ଏବେ ବୋହୁତ ଡିଫିକଲ୍ଟ୍ ହେଇଗଲାଣି ତ ସେତିକି
ସେଇରା ଆମ ଆମର ବି ଆମର ବି ଏଇଠି ପାଖରେ ରେଲୱେ ଅଛି ସେଇଟା ବି ସେଏ କହୁଛନ୍ତି ପାଇବା ଟା କଷ୍ଟକର ମାନେ ସେ ସେଥିରେ ବି ଯାହାହେଲେ ମତେ ଏବେ ପ୍ଲସ ଟୁ, ପ୍ଲସ ଥ୍ରୀ ସାର୍ଟିଫିକେଟ ଦରକାର ରେଲୱେ ରେ କିଛି ଆପ୍ଲାଏ କରିଆ ନାଗି। ଡିପ୍ଲୋମା ନାହିଁ।
ଟେନ୍ଥ କୋଉ ଇୟର୍ ସରିଲା କି
ମାନେ?
ଟେନ୍ଥ୍ ଟା କୋଉ ଇୟର ସରିଲା?
ମୋର?
ହୁଁ।
ଦୁଇ ହଜାର ବାଇଶି ରେ ସରିଲା।
ଆଚ୍ଛା ଡିପ୍ଲୋମାଟା କେତେ ଇଏ କି?
ଥ୍ରୀ ଇୟର୍।
ତା ହେଲେ ଏବେ କଉ ଇୟର?
ଫାଇନାଲ ଫାଇନାଲ ସରିବ।
ଆଚ୍ଛା।
ଆପଣଙ୍କର ବି ଥ୍ରୀ ଇୟର ନାଇଁ ଆପଣଙ୍କର ଫୋର ଇୟର ଚାଲିଲା?
ମୋର ଫାଇଭ୍ ଇୟର୍ ମାନେ ମୁଁ ଯେଉଁ କୋର୍ସଟା କରିଛି ସେଇଟା ପୁର ଡାଇରେକ୍ଟ ପାଞ୍ଚ ବର୍ଷ। ଚାରିବା ଏବେ ଫୋର୍ଥ ଇୟର ଅଛି ଆଉ ଗୋଟେ ବର୍ଷ।
ମାନେ ଫୋର୍ଥ ଇୟର ମାନେ ଫୋର୍ଥ ଇୟର ସରିଲା?
ଷ୍ଟାର୍ଟ ହବ। ଥାର୍ଡ଼ ଇୟର୍
ଓ ଆଚ୍ଛା ତ ସେଭନ ସେମିଷ୍ଟାର୍?
ହୁଁ।
ମୋର ଫି୍ଫ୍ଥ ସେମିଷ୍ଟାର୍।
ଆଚ୍ଛା। ଏବେ ଡାଇରେକ୍ଟ ମୋ ଯେଉଁ ପାଞ୍ଚ ବର୍ଷଟା କମ୍ପ୍ଲିଟ୍ ହେବ ଡାଇରେକ୍ଟ ବି ଏସ୍ ସି ପ୍ଲସ୍ ଏମ୍ ଏସ୍ ସି। ଏମ୍ ଏସ୍ ସି ବି କମ୍ପ୍ଲିଟ୍ ହେଇଯିବ।
ଓହୋଃ।
ତାପରେ କିଛି ଠିକ୍ ନାହିଁ ଯାହା ହବ ଆଉ।
ମାନେ ଏଇ ୟାପରେ ଯୋଉ ପଚାରୁଥିଲି କି କହୁଥିଲି କି ପ୍ଲସ ଟୁ ମାନେ ପ୍ଲସ ଥ୍ରୀ ପରେ
ହୁଁ।
ମାନେ କଣ କଣ ମାନେ ଆଗକୁ ମାନେ ପ୍ଲସ୍ ଥ୍ରୀ ତ ସେଥିରେ ନା ପ୍ଲସ୍ ଫ୍ରି ମାନେ ପ୍ଲସ୍ ଥ୍ରୀ ପରେ ମାନେ କଲେଜ ତରଫରୁ ଆଉ ମାନେ ଆଗକୁ କଣ ଅଛି ମାନେ ପ୍ଲସ୍ ଥ୍ରୀ ଆଗକୁ ମାନେ ସେଇଠି? ସେ ଗୋଟେ ଜାଗାରେ କଣ ନେଇପାରିବେ?
ପି ଏଚ୍ ଡ଼ି ବଗେରା ବି କରିହେବ। ନହଲେ ହଁ ହଁ ମୋର ଏବେ ଏମ୍ ଏସ୍ ସି ଟା ହିଁ ସରିଯିବ ଏମ୍ ଏସ୍ ସି ପରେ ପି ଏଚ୍ ଡ଼ି।
ପି ଏଚ୍ ଡି ଟା ପୁଣି ଡାଇରେକ୍ଟ ଲାଗିବ ନା ଏକ୍ସଟ୍ରା ପୁଣି ୱାନ ମାନେ ୱଏଟ କରିବାନାଗି ପଡ଼ିବ ଆଉଥରେ ଆଡମିସନ୍ କରିବ
ହଁ ଆଉଥରେ ଆଉଥରେ ନା ନା ଆଉଥରେ ଆଡ଼ମିସନ୍ ପି ଏଚ୍ ଡି ଟା ପାଞ୍ଚ ବର୍ଷ ପୁଣି।
ଓଃ।
ବି ଏସ୍ ସି, ଏମ୍ ଏସ୍ ସି ପାଞ୍ଚ ବର୍ଷ ପୁଣି ପି ଏଚ୍ ଡି ବି ପାଞ୍ଚ ବର୍ଷ ଟୋଟାଲି ଦଶ ବର୍ଷ। ତାପରେ ନହେଲେ ଆମର ପ୍ଲେସମେଣ୍ଟ ଆସୁଛି। ମାନେ ବାହାର ବାହାର କମ୍ପାନୀରେ ସବୁ ପ୍ଲେସମେଣ୍ଟ ଆସୁଛି।
କ୍ୟାମ୍ପସ ତ?
ହୁଁ। କ୍ୟାମ୍ପସ୍ ଆସିଲେ ବି ଯଦି ଭଲ କ୍ୟାମ୍ପସ୍ ଆସିଲା ସବୁ ଆଡ଼ୁ ଦେଖିକି ଯଦି ହେଲା ବି କ୍ୟାମ୍ପସରେ ବି ପଳେଇବି।
ଆ ସେଇଟା ବି ଭଲ ବି ସେଇଟା ଯେ ବାହାରୁ ମାନେ ଯୋଉ କ୍ୟାମ୍ପସ ଆସୁଚି ଓଡ଼ିଶା ବାହାରୁ ନା ସେଇ ଓଡ଼ିଶା ଭିତରୁ?
ବାହାରୁ ବି ଆସିଛି
ଆଛା କଣ କେତେ ପରସେଣ୍ଟ ଵି କଲେ କଲେଜ କେତେ ପରସେଣ୍ଟ ପିଲାଙ୍କୁ ଦଉଛି କ୍ୟାମ୍ପସ୍ ମାନ କେତେ ପରସେଣ୍ଟ ପିଲାଙ୍କୁ କହୁଛି ଆମେ ଏତିକି ପରସେଣ୍ଟ ପିଲଙ୍କୁ କ୍ୟାମ୍ପସ ଦେଇପାରିବୁ ଦଉଛି କେତେ ପରସେଣ୍ଟ ପିଲା
ଦଉଛି ତ ପାଖାପାଖି ନାଇଣ୍ଟି ପରସେଣ୍ଟ ପିଲା ପାଇଯାଉଛନ୍ତି ଏଇଟିରୁ ଏଇଟି ଫାଇବ୍ ପରସେଣ୍ଟ ପିଲା ପାଇଯାଉଛନ୍ତି
ଓ ତାହେଲେ ଭଲ କଥା ବି
ହୁଁ ମାନେ ଆମର ଏଥର ଏକତିରିଶ ଜଣ ପିଲାରୁ ଛବିଶ ଜଣ କ୍ୟାମ୍ପାସ୍ ପାଇଗଲେ
ଆଉ ସେମାନେ ଆଉ ଯେତ ଥିଲେ ସେମାନେ କଣ ଜବ୍ କରିକି ଏ ପ୍ରସ୍ତୁତି କରୁଥିଲେ କି କିଛି ଅଲଗା ଇସ୍ୟୁ ଥିଲା ତାଙ୍କର
ନା ସେମାନେ ଯୋଉମାନେ ଚାହିଁଲେନି ବାହାରକୁ ଯିବା ପାଇଁକି
ଓହୋ ମାନେ ସେମାନେ ମନା କରିବେ ମାନେ ମି ହଣ୍ଡ୍ରେଟ୍ ପରସେଣ୍ଟ ପିଲାଙ୍କ ପାଇଁ ଆସିଛି।
ହଣ୍ଡ୍ରେଟ୍ କହିହବନି ନାଇଁ ନାଇଁ ହଣ୍ଡ୍ରେଟ୍ କହିହବନି ହଣ୍ଡ୍ରେଟ୍ କହିହବନି କାରଣ ବହୁତ ପିଲା ପଢ଼ୁନାହାଁନ୍ତି ମାନେ
ହଁ ସେଇଟା ସେଇଟା ସୋଇଟା ତ ସେଇଟା ତ ମାନେ ଧର ବି ଜଣେ ମାନେ ପଢ଼ିଲା ମାନେ ସବୁ ହଣ୍ଡ୍ରେଟ୍ ପରସେଣ୍ଟେ ହଣ୍ଡ୍ରେଟ୍ ପରସେଣ୍ଟ ପିଲା ଆଟେଣ୍ତେ କରଛନ୍ତି ପ୍ରାୟେ ପାଠ ପଢା ମାନେଅଛନ୍ତି ସିରିଏଲ୍ ମାନେ ତ ସେଇ ହଣ୍ଡ୍ରେଟ୍ ପରସେଣ୍ଟେ ପିଲାଙ୍କ ପାଇଁ ଆସିନା
ହଁ ହଁ ସେମିତି ପାଇଯିବ। ସେମିତି ପାଇଯିବ କିନ୍ତୁ ତମେ ଯଦି ତମେ କରିପାରିଲେ ହେଲା ଅପସନ୍ ଅଛି। ସେଇଟା ହିଁ ଯାହା କଥା।
ମାନେ ଥାର୍ଟି ପିଲା ପଢୁଛନ୍ତି ମାନେ ଟୋଟାଲ କ୍ଲାସ ରେ କେତେ ପିଲା ଅଛନ୍ତି ଆପଣଙ୍କର।
ଏବେ ଆମର ଥାର୍ଡ଼ ଫୋର୍ଥ ସେମିଷ୍ଟର୍ ଯାଏଁ ଥର୍ଟି ସିକ୍ସିଟି ଫୋର୍ ଥିଲେ। ଫିଫ୍ଥ ସେମଷ୍ଟ ଫିଫ୍ଥ ଇୟରଟା ଥର୍ଟି ଟୁ ପିଲା।
ଆ ବହୁତ୍ କମ ପିଲା ତ ଆପଣଙ୍କର।
ହୁଁ ମାନେ କଟିଯାଆନ୍ତି ସେଥିରୁ ବହୁତ୍।
ବଏ ବଏ ଗାଲ ମିଶକି କି ନା ଖାଲି ଗାଲ
ବୟେଚ୍ ଅଛି ମିସିକି
ତାଲେ ତ ବହୁତ କାମ ପିଲା ନାଇଁ।
ହୁଁ ମାନେ ଏଇଟା ମୋର ସେଲ୍ଫ୍ ଫାଇନାନ୍ସିଂ କୋର୍ସ୍ ଆଉ ଫୋର୍ଥ ଇୟରରେ ଭି ପ୍ଲେସମେଣ୍ଟ ଆସିବ। ଫିଫ୍ଥ ଇୟର ବି ଅପେକ୍ଷା କରିବା ପାଇଁ ପଡ଼ିବନି ବି ଏସ୍ସି ପରେ ବି ପ୍ଲେସମେଣ୍ଟ ଆସିଯାଉଛି ଏବେ।
ହୁଁ।
ହେଲେ କି ପ୍ୟାକେଜ୍ଟା ଟିକେ କମ୍ ଆସିବ। ଟିକେ କମ୍ ପ୍ୟାକେଜ୍ ଆସିବ କିନ୍ତୁ ଆସିବ। ଯୋଉମାନେ ତାପରେ ଆଉ ଗୋଟେ ବର୍ଷ କରିଦେଲେ ବି ଯେଦି ଆହୁରି ଭଲ‌
ଓ ଆଚ୍ଛା ମାନେ ଏଇନି ଜଣେ ଯଦି ପ୍ଲସ୍ ଥ୍ରୀ କରିବ ପ୍ଲସ୍ ଥ୍ରୀ ପରେ କଣଟା କଲେ ବେଟର। ଭଲ
ପ୍ଲସ୍ ଥ୍ରୀ ପରେ ଆ ଯେ ଏବେ ତ ଯେକୌଣସି ଗଭର୍ଣ୍ଣମେଣ୍ଟ ଏକ୍ଜାମ ପାଇଁ ପକାଅ ତ ମେନ୍ ହେଉଛି ଗ୍ରାଜୁଏସନ୍ ସାର୍ଟିଫିକେଟ୍ ମାଗିବେ
ହୁଁ
ବହୁତ ସାରା ଏକ୍ଜାମରେ କମ୍ପିଟେଟିଭରେ ତ ମେନ୍ ହଉଚି ଗ୍ରାଜୁଏସନ୍ କଲା ପରେ ସେ ତା ସବୁ ଲାଇନ୍ ଖୋଲିଯିବ ମାନେ ଗଭର୍ଣ୍ଣମେଣ୍ଟ ପାଇଁକି। ସେକେଣ୍ଡ ଆୟଦର୍ ବି ଏସ୍ ସି ଗଲା ପରେ ଏମ୍ଏସ୍ କରିକି କିଛି ଗୋଟେ ସ୍ପେଶାଲାଇଜେସନ୍ ନେଇକି ମାନେ ଟିଚର୍ସିପ୍ ପାଇଁ କି ବି ଆପ୍ଲାଏ କରିପାରିବ ଆରାମସେ ବି ଡ଼ି ବଗେରା କରିକି। ଏମିତି ଆଉ
ଓ ହଉ ଆଛ ମୁଁ ରହୁଛିଁ।
ଆଚ୍ଛା ହଉ।